କେବେ କେବି
ମୁଁ ଭଲ ଅଛି ଆପଣ?
ହଁ ମୁଁ ମଧ୍ୟ ବହୁତ ଆନନ୍ଦିତ ଅଛି ହୁ ଭଲ ଅଛି।
ଆଉ କଣ ଆଜ୍ଞା ମୁଁ ଏବେ ବସିଅଛି ସିଏ ଜଣେ ମୋ ଭାଇଙ୍କ ସାଙ୍ଗରେ ମୋ ଭାଇ ପାଖରେ ବସି ଅଛନ୍ତି ସିଏ ମଧ୍ୟ ତାଙ୍କ ପ୍ରେମିକାଙ୍କ ସାଙ୍ଗେ ଗପୁଚନ୍ତି। ଆଉ ମୁଁ ତାଙ୍କ ପାଖରେ ନିକଟ ସ ନିକଟତରେ ବସି ଅଛି।
ଆଜ୍ଞା।
ଆପଣ?
ଓଁ ଏଇ ତଳେ ବସିଛି ଏଇଠି ପବନ ଖାଉଛି ଆଉ ।
ଆଜ୍ଞା ମୁଁ କିଛିଦିନ ତଳେ ମାନେ ଲକ୍ଷ୍ୟ କରୁଥିଲି ମୁଁ କିଛିଦିନ ତଳେ ଲକ୍ଷ୍ୟ କରିୁଥିଲି ଯେ ଆତ୍ମହତ୍ୟା ଟା ଗୋଟେ ଏପରି ବିଷୟ ଯୋଉଥିରେ କିଛିମାନେ ତାର କଣ କହିଲେ ତାର ସଲୁସନ ଓଡିଆ କଣ?
ସମାଧାନ।
ହ କିଛି ଆଜ୍ଞା ସମାଧରେ କିଛି କିଛି ନାଇ କଣ କହିଲେ ମାନେ ଆତ୍ମହତ୍ୟାର
ଆପଣ ଗୋଟେ ଭଲ କଥା ମନେ ପକେଇଲେ ଶୁଣନ୍ତୁ ଏଇ କିଛି ଦିନ ତଳେ
ହୁଁ।
ଆପଣ ତ ଜାଣିଥିବେ ଆଜିକାଲି ପିଲାଙ୍କର ପ୍ରେମ ଭଲ ପାଇବା ଉପରେ କେତେ କଣ ଅଛି । ଆପଣ ତ ବୁଝିପାରୁଥିବେ ।
ଆଜ୍ଞା।
କିଛି ଦିନ ତଳେ ମୋର ଜଣେ ସାଙ୍ଗ ପ୍ରିୟ ମିତ୍ର।
ଆଜ୍ଞା।
ଏମିତି ଭଲ ପାଇବା ପାଇଁଁ ଆତ୍ମହତ୍ୟା କରିଦେଲେ ତାଙ୍କ ପରିବାର ଲୋକ ଖାଲି କାନ୍ଦୁଥିଲେ ତାଙ୍କ ପରିବାର ଯେତେ ବୁଝେଇବାକୁ କି ସିଏ ବୁଝବ ଯେତେ ବି ବୁଝେଇଲୋ ତାଙ୍କ ପୁଅ ଯାହା ବଲେ ଆତ୍ମହତ୍ୟା କରିଛନ୍ତି ଗୋଟେ ପୁଅ ମରିଗଲେ ତାଙ୍କ ବାପା ମାଙ୍କ ମନରେ କଣ ସେ ଛୁଆ କଣ କେବେ ବୁଝିପାରୁଛନ୍ତି । ଜଣଙ୍କ ଝିଅକୁ ଭଲ ପାଇବା ପାଇଁ ସେ କେବେ ନିଜ ମୃତ୍ୟୁବରଣ କରୁଛ ନିଜେ ନିଜେ । ନିଜକୁ ନିଜେ ମାରି ଦଉଛନ୍ତି ତାଙ୍କ ତାର କଣ କିଛି ସମାଧାନ ଅଛି।
ଆଜ୍ଞା ଶୁଣନ୍ତୁ ମୁଁ କହୁଛି ଗୋଟେ କଥା ସିଏ ବୁଝି ପାରୁନାହାନ୍ତି କି କିଛି ଦି ମାସ ଚାରି ମାସେ କିମ୍ବା ଦିବର୍ଷ ଦିବର୍ଷ ଦି ମାସ ଚାରି ମାସେ କିମ୍ବା ତିନି ମାସର ପ୍ରେମ ପାଇଁ ସେ ମା ମା ବାପାଙ୍କୁ ଭୁଲି ଯାଉ ଯିଏ ଯୋଉ ମାସ ନଅ ମାସରେ ତାଙ୍କ ପେଟରେ ରଖି ତାକୁ ଜନ୍ମ ହେଇଥିଲା ଏବଂ ଯୋଉ ବାପା ମା ତା ତାଙ୍କୁ ଆ ଖାଦ୍ୟ ପୋଷଣ ଦେଇ ଏ
ଛୋଟଟିଏ ରୁ ବଡଟିଏ ତ କରିଛି ସେ କଥା ତ ସେ ବୁଝୁନାହାନ୍ତି ତାଙ୍କୁ ତ ଖାଲି ଭଲ ପାଇବା କଥା । ଭଲପାଇବା ତାଙ୍କ ମା ମା ବାପା ଠାରୁ ତାଙ୍କୁ କିଏ ଅଧିକ ଅଲ୍ପ ପାଇ ପାରିବ ଆପଣ ନି
ଆଜ୍ଞା ମା ବାପାଙ୍କ ଠାରୁ ଅଧିକ ଭଲ ପାଇବାରେ ସୃଷ୍ଟି କି ନାହାନ୍ତି ଆପଣ ବି ମଧ୍ୟ ଜାଣିଛନ୍ତି ।
ତଥାପି ଲୋକମାନେ ଆତ୍ମହତ୍ୟା କରୁଛନ୍ତି ଆପଣଙ୍କ ପାଖରେ କିଛି ସମାଧାନ ଅଛି କି?
ନାଇଁ ଆପଣ ଯୋଉ ଆପଣ କହିଲେ ନା ଏବେ ମଧ୍ୟ ସେ ଯୋଉ ଯୋଉ ବ୍ୟକ୍ତି ଟି ଆତ୍ମହତ୍ୟା କରି ଯାଉଥିଲେ କିମ୍ବା ତା ଯୋଉ ଆପଣଙ୍କ ସାଙ୍ଗ କିମ୍ବା ମିତ୍ର ଯିଏ ଆତ୍ମହତ୍ୟା କରିବା ଯାଉଥିଲେ। ସିଏ କେଉଁଥିପାଇଁ ଆତ୍ମହତ୍ୟା କରିବାଥିଲେ କିଛି କହୁନାହାନ୍ତି ତାଙ୍କ ପ୍ରେମ କଣ ହେଇଥିଲା କଣ ହେଇଥିଲା କୁ କିଛି କହିଛନ୍ତି ।
ସେ କଣ ବିଦ୍ୟାଳୟରେ ମହାବିଦ୍ୟାଳୟରେ ପଢୁଥିବା ଜଣେ ସମୟରେ ଜଣେ ଛାତ୍ରୀ ତାଙ୍କ ଛାତ୍ରୀଙ୍କୁ ଭଲ ପାଉଥିଲେ । ସେ ସେ ଛାତ୍ରୀ ତାଙ୍କୁ ଧୋକା ଦବା ଫଳରେ ସିଏ ଆଉ ସହି ନପାରି ଆତ୍ମହତ୍ୟା କରିଦେଲେ ଆଉ ।
ଆଜ୍ଞା ଆତ୍ମହତ୍ୟା କରି
ଆଜ୍ଞା।
ଆଜ୍ଞା ଆପଣ ତାଙ୍କୁ ବୁଝେଇ ପାରିବେ।
ଆଜ୍ଞା ସମସ୍ତେ ଆମେ ସବୁ ସାଙ୍ଗମାନେ ତାଙ୍କୁ ହ କି ଆପଣ ଏମିତି କିଛି କରନ୍ତୁ ନାହିଁ ଆପଣଙ୍କ ପରିବାର କଥା ଭାବନ୍ତୁ ଆପଣ କୋଉ ବନ୍ଧୁବାନ୍ଧଙ୍କ କଥା ହୁଅନ୍ତୁ ଆପଣଙ୍କ ବାପାଙ୍କ କଥା ହୁଅନ୍ତୁ ଆପଣଙ୍କ ବାପା ମା ଆପଣ ମଲାପରେ ତ ମଲା ଆପଣ ତମ ପରିବାର କଣ କରିବ କେମିତି ରହିବେ ତାଙ୍କର ମଧ୍ୟ ଗୋଟେ ସାନ ଭଉଣୀ ବି ଅଛି ସେ ବାପା ମାଙ୍କର ଏକ ଗୋଟିଏ ମାତ୍ର ପୁତ୍ର ତାଙ୍କ ବାପା ମା କଣ କରିବେ ଏହାପରେ ମୁଁ ତାହାଙ୍କୁ ଏତେ କଥା ବୁଝେଇବା ପରୁ ସେ ମଧ୍ୟ ଶହେ ପୁଣି ସେଇ ଛାତ୍ରୀ ଜଣକ ତାଙ୍କ ଆଗରେ ସେ ଯୋଉ ନୁଆ ଛାତ୍ରଙ୍କୁ ଭଲ ପାଉଛନ୍ତି। ତାଙ୍କ ସହ ବୁଲାବୁଲି କରିବାରୁ ଇଏ ସହି ନ ପାରି ଆତ୍ମହତ୍ୟା କରିଦେଲେ ଆଉ।
ଆଜ୍ଞା।
ସାର୍ କଣ କହିବୁ ଆଉ ସମାଧାନ ତ କିଛି।
ଯିଏ ନିଜ ବାପା ମା ଏବଂ ତାଙ୍କ ଭଉଣୀକୁ ନ ଦେଖି। କି ସେ ପ୍ରେମରୁ କୁ ଆଗେ ଭାବିକି ଆତ୍ମତ୍ୟା କଲେ ଆଉ ସେଥିରୁ ଆଉ ଦୁଃଖ। ପ୍ରକୃତ ଘଟଣା ତଣ
ତାଙ୍କର ମଧ୍ୟ ଗୋଟିଏ ଆଠ ମାସର ସାନ ଭଉଣୀ ଅଛି।
ଆଜ୍ଞା ଆପଣ ତାଙ୍କ ଆଜ୍ଞା ଆଜ୍ଞା।
ଆଜ୍ଞା ଆପଣଙ୍କ ଭୟସ୍ କ୍ଲିଅର୍ ଆସୁନି
ଆପଣ ଗୋଟିଏ ଡିଓଳି
ହାଲୋ।
ହାଲୋ।
ଆଜ୍ଞା କୁହନ୍ତୁ।
ଆସିଲା ତ ମୋ ଭୟସ୍ ଟି ଆଜ୍ଞା ମୋ ଭାଇଟି ଟିକେ ଆପଣ ଯେହେତୁ ଏବେ ଟିକେ ବିଳମ୍ବ ହେଲାଣି ମୁଁ ଖାଇ ନାହିଁ ଘରେ ସେଥିପାଇଁ ମୋ ଭାଇ ଟିକେ ଆ ମତେ କଲ୍ କରୁଥିଲେ ସେଥିପାଇଁ ଟିକେ।
ଆପଣଙ୍କ ଶବ୍ଦ କ୍ଲିୟର ଆସୁନି ସ୍ପଷ୍ଟ ଭାବରେ ମୁଁ ଶୁଣି ପାର୍ ନାହିଁ ଆପଣଙ୍କ ଶବ୍ଦ ଆପଣଙ୍କ ଶବ୍ଦ କ୍ଲିଅର ଆସୁନାହିଁ। ଆପଣଙ୍କ ଶବ୍ଦ ମୁଁ ସ୍ପଷ୍ଟ ଭାବରେ ଶୁଣି ପାରୁନାହିଁ। ଆପଣ ଅଛନ୍ତ
ପୁଣି ଗୋଟେ କାହଣୀ।